ହାଲୋ
ହଁ ସାଙ୍ଗ କଣ କରୁଛ?
ନ କଣ କରିମୁ ବସିଛୁ ଆଉ।
ଓହୋ ଖାଇସାଇଲଣି?
ହଁ ଖିଆ ପିଆ ସଇଲାଣି ଆଉ।
ଓ ଆ ଶୁବୁନି ଟିକେ କ୍ଲିଅର୍, ତମ ପାଖରେ ଯିଏ ଅଛନ୍ତି ତଙ୍କଠା -ତାଙ୍କଠାରୁ ଟିକେ ଦୁର ରେ ରୁହ।
ହଉ ତାଙ୍କ ଦୂରେଇକି ରହିଯାଇଛି।
ହୁଁ। ନାଁ, ମର ଆଉ, କଣ ଖବର ସବୁ ଭଲ?
ଏ ଗେ
ମୁଁ କହିନି, ଆଉ ସବୁ ଖବର କଣ ଭଲ ନା ଖରାପ୍?
ହଁ, ଭଲ ଖରାପ୍ ସେମିତି ଆଉ, ଜୀବନ ତ ଅଛି ଭଲ ଖରାପ୍ ଲାଗି ରହିବ ଆଉ। କଣ ସେମିତି କଲେ କଣ ହବ? ଜୀବନ ଅଛି, ଭଲ ଖରାପ୍ ଲାଗିରହିଥିବ।
ହୁଁ।
ଆଉ, ତମ ଖବର କଣ?
ଆମ ଖବର ବି ଭାଇ ହେଇ ଖରାପରେ ଚାଲିଚି।
ଉଁ ହୁଁ। ଭଲ, ଆଉ ଖରାପ ଯଦି ଆଉ ତର ଚାଲିଛି। ନା ନା ଆମ
ଭଲ ଖରାପ୍ ତମେ ତ ଗୋଟେ କଥା ତମେ ତ ଗୋଟେ କଥା କହିଲ ଆଉ, ଜୀବନ ଅଛି ମାନେ ଭଲ ଖରାପ ତ ପଛୁ ପଛ ଲାଗି ରହିବ।
ହୁଁ, ମୁଁ କଣ କହିଛିକି?
ଆପଣ ସେଆ କହିଲେ ବା!
କଣ କହିଲି?
ଆପଣ କହିଲେ ନେଇକି, କହିଲେ ଜୀବନ ଅଛିତ ଭଲ ମନ୍ଦ ଲାଗିରହିବ, ପଛ କୁ ପଛ।
ଓହୋ! ହଁ, ମୁଁ ଏଇଟା କହିଛି ନା, ଆଛା ଅଛା ମୋର ଆଉ ମନେ ନାହିଁ।
ଆଜ୍ଞା, ଜ୍ଞା, ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା, ଆଜ୍ଞା।
ଆମ ପ୍ରତି କିଛି, ଭୁଲ୍ ହେଲାକି ଆଜ୍ଞା?
ଭୁଲ୍ ହେଇଥିବ। ନାଁ ଭୁଲ୍ ତ ହେଇନି ତଥାପି କିଛି ଦେଖିଆକୁ ଗଲେ ସେମିତି ତଥାପି ମନେ କରିକି ଭୁଲ୍ ଟା ବାହାରିବା ବହୁତ୍ କଷ୍ଟକର। ସେମିତି ଯଦି ଟିକନିକ୍ କରି ଦେଖିବା ତା, ହେଲେ ଭୁଲଟା ତ ବାହାରିବ। ସେଇଟା ତ
ପାଖାପାଖି, ଭୁଲ ମୁଁ ଆଉ କରିନି।
ପାଖାପାଖି, ହାରି ହାରି ମିନିମମ୍ ମା ମ୍ୟାକ୍ସିମମ୍ ଅନୁମାନ କରିବାକୁ ଗଲେ କିଲୋଗ୍ରାମ୍ ହିସାବରେ ଭୁଲ ତ ଟିକ୍ ଟିକେ ଟିକେ ରହିବ।
ଆଜ୍ଞା।
ଆଜ୍ଞା।
ଆଉ ଏବ ବର୍ଷ ରଜ କେମିତି କଣ ଗଲା?
ଆଉ, ଭାଇ ରଜରେ ତ ଜର ହେଇଯାଇଥିଲା। ଆଉ ରଜ କଣ କରିମି? ସେମିତି ଜ୍ୱରରେ ଯାହା ଖାଉ କଉ। ପାଳନ କଲୁ ଆଉ।
ଅ ହ।
ଆଜ୍ଞା।
ଭଲ।
ଆଉ।
ଆଉ କଣ କୁହ?
ନା ଆଉ କଣ ସେମତି ଆଉ।
ଗୋଟେ ଗପଟେ କହିଲ, ଭାଇ ଦେଖିଆ।
କୁହନା କୁକୁର।
ହଁ, କୁକୁର ବିଷୟରେ ଗୋଟେ ଗପକୁୁଅ।
କୁକୁର ମଣିଷଙ୍କର ସବୁଠାରୁ ଭଲ ସାଙ୍ଗ କାହିଁକି କୁହାଯାଏ?
କାହିଁକି କୁହାଯାଏ? କୁହ ଆନ୍ସାର!
କାହିଁକି ନା, କୁକୁର ହଉଛି, ବହୁତ ମଣିଷର ବିଶ୍ୱସ୍ତ ପ୍ରାଣୀ। ଓ ସ୍ନେହି ହୋଇଥାଏ। ସେ ଘର ଜଗେ। ଆମକୁ ଖେଳକୁଦ କରିବାରେ ସାହାଯ୍ୟ କରେ ତେଣୁ ଆମେ ତାକୁ ଭଲ ସାଙ୍ଗ କହିଯିବା।
ଠିକ ଠିକ୍ ଠିକ।
ଗୋଟେ ସାଙ୍ଗ କୁ ପାଇଁ ଭଲ ସେମିତି ଗୋଟେ କୁକୁରକୁ ସାଙ୍ଗ ସିଏ ବି ଗୋଟେ ଭଲ
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଖିଆପିଆ ସଇଲାଣି ତମର?
ଆଃ ଖିଆପିଆ କଣ ଆମେ ତ ଭାଇ ଗରିବ ଲୋକ ରାତିରେ ଖାଇଲେ ସକାଳୁ ଭୋକ
ଆଜ୍ଞା ଆଜ୍ଞା ମୁଁ ଜାଣିିନଥିଲି ଆରି ଗଲି ଆରୀ ଗଲି ନା ମୁଁ ଆରିଗଲି ଆଉ ତମେ ସିଆଢିକା ଖବର କଣ ସବୁ
ଶାଡ଼ିକା ଖବାର କଣ ଆମେ ତ ସହରରେ ଉଁ ରହୁନୁ ତମେ ତ ସହରରେ ରହୁଛ ଆମେ ତ ଗାଁ ରେ ରହୁଛୁ ଚାଷ ବାସ କରୁଛୁ। ଏଇ ଏବେ ଧାନ ବୁଣା ହେଇଛି ଲୋକଙ୍କର ଚାଷୀମାନେ ସବୁ ଧାନ ବୁଣିଛନ୍ତି।
ଆଜ୍ଞା।
ଆଜ୍ଞା।
ଆଜ୍ଞା ଆଉ ଆଉ କିଛି ଖବର ନାହିଁ।
ନା ଆଉ ଖବର କଣ।
ଆଉ କଣ ଅଛି ଟିକେ ଖବର କହୁନା
ଆଜ୍ଞା।
କହିଲି ଆଉ ଯଦି କଣ ଖବର କିଛି ଅଛି ତାହେଲେ କୁହ
ଆଜ୍ଞା ଆଉ ତମ ସେପଟେ ଚାଷ ବାସ ହଉଛି।
ହଁ ଆମର ଏପଟ ସବୁ ହେଉଛି ଚାଷ ଛାତ ଉପରେ ଧାନ ଚାଷ ବିଲରେ କନ୍ଦମୂଳ ଆଉ ବାରିରେ ସାରୁ ଆଖୁ ବୁଦାରେ ଏ ସାରୁ। କିଆ ବୁଦାରେ ସାରୁ।
ଆମ ଆଡ଼େ ଚାଷ କେମିତି ହଉଛି ମୁଁ କହିବି କି।
କହୁନା।
ରାସ୍ତା ଉପରେ ଧାନ
ଆଚ୍ଛା।
ପୋଲ ଉପରେ ସାରୁ। ଆଉ ଘର ସାମ୍ନାରେ ଲଗେଇଛନ୍ତି ଲୋକ ବାଇଗଣ ପୋଟଳ।
ଆଜ୍ଞା ଆଉ ତମର ସ୍କ କନ୍ଦମୂଳ ଲଗେଇନାହାନ୍ତି କନ୍ଦମୂଳ?
ନାଁ କନ୍ଦମୂଳ ଆମ ଆଡେ ଖାଉନାହାନ୍ତି କେହି।
ଓହୋ ସ୍କନ୍ଦମୂଳ ଖାଉନାହାଁନ୍ତି। ନା ଆମ ଆଡ଼େ ସ୍କନ୍ଦମୂଳ ଖାଉଛନ୍ତି।
ହୁଁ।
ଆଉ ମାଟିଆଳୁ?
ମାଟି ଆଳୁ ମାଟିଆଳୁ ତ ମାନେ ତାର ପତା ନାହିଁ ଆଉ ମା ଟି ଆଳୁ ତାର ଯୋଉଠି ରହିବା ଲୋକ ସେଇଠି ରହୁଛି।
ନା ଆମର ମାଟି ଆଳୁରେ ପ୍ରବଳ ଲୋକ ଖାଇ ଖାଇ ଖୋପାଡୁଛନ୍ତି ଆଜ୍ଞା।
ଆଜା ଲୋକଙ୍କୁ ଦାନ କରୁନାହାନ୍ତି।
ନା ଦାନ କିଏ କରିବ ଲୋକଙ୍କ ଦାନ କଲେ ପେରେ ଆମର ଯଦି ସରିଗଲା ଲୋକ ଆମକୁ କଣ ଦେବେ।
ଆଜ୍ଞା ଆଜ୍ଞା ଠିକ ଠିକ ଠିକ କଥା।
ଠିକ୍ କଥା। ଆଉ
ଆଉ କଣ କୁହନ୍ତୁ? ଆପଣ ସାଙ୍ଗ କାଳେ ମୁଁ ଶୁଣିବାକୁ ପାଇଥିଲି ଆପଣ ସାଙ୍ଗ କଳେ ଗାଡ଼ି ଆଣିବେ।
ହଁ।
ହ ହୋ। ଯାହା ହେଉ ଖୁସି ଲାଗୁଛି ଆପଣଙ୍କ ସାଙ୍ଗ ଗାଡ଼ି ଆଣିବେ।
ହୁଁ।
ଆଉ ମୋ କଥା ମନେ ପଡୁନଥିଲା।
ନା ବିଲେଇକୁ କାହିଁକି ଆମେ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କହିବା କଣ ଦେଖିବା ଏବେ।
ହ୍ୟାଲୋ।
ହ୍ୟାଲୋ।
ହଁ।
ଏବେ ମଁତତେ ପଚାରଯିବା ଗୋଟେ କୋଶ୍ଚିନ୍ ବା। କହିଲି ପା ବିଲେଇର ନିଶା ତାକୁ କେଉଁ କାମରେ ସାହାଯ୍ୟ କରେ?
ଗୋଟେ ମିନଟ ରୁହନ୍ତୁ ଟିକେ ଭାବିବାକୁ ପଡ଼ୁଛି।
ହଉ ସଢା ଭାବାନ ନା ଆଉ ତାହେ ଅଲଗାଟ ବିକ୍ ପଳେଇସ।
ବିଲେଇର ନିଶ
ନିଶ। ହଁ ନିଶ୍ଚୟ ନିଶ୍ଚୟ।
ବି ନିଶ ସ ଯେତେବେଳେ କ୍ଷୀର ପିଏ ସିଏ ମା ପାଖରୁ କ୍ଷୀର ପିଇଏ କି ମାନେ ଘରେ ଛୁଆ ହେଇଥିବା କ୍ଷୀର ପିଇଏ ଯଦିଓ କ୍ଷୀର ପିଏ ମିନିମମ୍ ହାରାହାରି ପାଖାପାଖି ମାକ୍ସିମ ଦେଖିବାକୁ ଗଲେ ସେଟା ନିଶଟାକୁ ଚାଟିଦିଏ।
ଓ ଚାଟିଦିଏ। ତା ଜିବ ତାହେଲେ ପାଇଜେ ନା
ଆଜ୍ଞା ଆଉ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ କରିି ତାାର ଆନ୍ସର୍ ମୋତେ ଦେବେ
ଆଜ୍ଞା
ବିଲେଇ ଅନ୍ଧାରରେ କେମିତି ଦେଖିପାରେ
ଆ ଆପଣଙ୍କ ନାଁ କଣ କହିଲି ଟିକେ ଭାଇ
ଆମ ନା
ହଁ
ନାଟା କହିହବନି ପରେ କହିବି ହଁ ହ୍ୟାଲୋ
ହଁ ଆଜ୍ଞା
ବିଲେଇ ଅନ୍ଧାରରେ କେମିତି ଦେଖିପାରେ କୁହ
ଓ ବିଲ ମନ୍ଧାରେ ଦେଖିପାରେ ତା ତ ଆଖି ଦୃଷ୍ଟି କମିଯାଏ ଯଦି ଦେଖିବାରେ ସେ ଯୋଉ ତା ଆଖିରେ ହୁଁ ହେଲା କିି ଉଁ କହୁଛି ଯେ ରୁହ ଟିକେ ରୁହ ବିଲେଇ ତା ଯଉ ଆଖି ଟା ଏମିଲ ତିଆରି ଥାଏ ଅଳ୍ପ ଆଲୋକକୁ ମଧ୍ୟ ସେ ଭଲସେ ଦେଖିପାରେ ତାପରେ ସନ୍ଧ୍ୟାରେ ସହଜ ଯାଇପାର
ଯାହା ହଉ ତମେ ତ ବିଲେଇ ବିଷୟରେ ବହୁତ କଥା ଜାଣିଛ ଯାହା ହ ମତେ ବି କିଛି ଶିଖିବାକୁ ମିଳିଲା
ଆଜ୍ଞା
ହୁଁ ବିଲେଇ ଫିଲେଇ ପୋଷା ରଖିଛ କି ତମେ?
ହଁ ହଁ।
ଓ ମାନେ କୋଉଠୁ ମାନେ କି ବିଲେଇ ଦେଶୀ ନା ବିଦେଶୀ?
ନା ଆମର ସବୁ ବିଦେଶୀ।
ଓ ବିଦେଶୀ।
ହଁ।
ଆଜ୍ଞା।
ଆଠେ ଆଠେ।
ଆଉ ତମ ଆଡେ ଜହ୍ନ ପଡିଛି?
ହଁ ଜହ୍ନ ପଡୁଛି, ତରା ପଡୁଛି, ବାଦଲ ଚାଲୁଚି, ବାଦଲ ରହୁଛି, ଜହ୍ନ ଫେର ବଢ଼ୁଛି ତାପରେ ଫେର ତାରା ଆସୁଛି। ଫେର ଜହ୍ନ ସେଇଠି ରହିଯାଉଛି ଏମିତି ଆଉ।
ମାନେ କଣ ଆକାଶରେ ଆଗେ ଜହ୍ନ ଚାଲିୁଛି ନା ବାଦଲ ଚାଲିଛି?
ଆଗେ ଦେଖିବାକୁ ଗଲେ ଗୋଟେ ସାଇଡରୁ ଦେଖିବାକୁ ଗଲେ ବାଦଲ ଚାଲୁଛି, ଆଉ ଗୋଟେ ସାଇଡୁ ଦେଖିବାକୁ ଗଲେ ଜହ୍ନ ଚାଲୁଛି। ତା ଉପର ସାଇଡ ରୁ ଦେଖିବାକୁ ଗଲେ? ତାରା ବି ଚାଲିଛି କଣ କରାଯିବ ଦେଖା ଜଣାପଡ଼ୁନି କିଛି।
ଅହଁ। ମାନେ ଏପରି କଥା।
ଆଉ ତମେ ଗୋଟେ କାମ କରୁନ ଆକାଶରୁ ଗୋଟେ ସିଢୀ ପକା?
ସିଡି ପକେଇବାକୁ ପଡିବ ଏଇଥର ପ କେଇଦବା ଆ ଆଜି
ହଁ ଆମେ ଦି ଜଣ ଯିବା ଆମେ ଦି ଜଣ ଯିବା ଟିକେ କୋଉଠି ବୁଲାବୁଲି କରିକି ଆସିବା।
ପକେଇ ଦିଅ ଗୋଟେ ସିଢି?
ଆଜ୍ଞା।
ଆଉ କଣ ଖବର କୁହ ତମ
ହଁ ଆମର ଗ ଗୋଟେ ବଡ ଜରୁଟେ ଅଛି ବଡ ପୋଲଟେ ଅଛି ସେଥିରେ ମେଞ୍ଚେ ଗାଡି ଯାଉଛି। ତଳେ ପାଣି ଚାଲିଛି ସେପ ନଈ ସାଇଟରେ ଗଛ ଅଛି।
ହୁଁ। ନଈ ସାଇଟରେ ସବୁ କି କି ଗଛ ଅଛି?
ନଈ ସାଇଟରେ ଆମର ଅଛି ପୋଟଳ ଗଛ। କଦଳୀ ଗଛ, ଆଉ ବରଗଛ। ଆ ଏମତି ବହୁତ ବହୁତ ଅନେକ ପ୍ରକାର କହିହବନି କଳ୍ପନା କରିହବନି ତାର ମାନେ
ମାନେ ଏତେ ଗୁଡେ ଏତେ ଗୁଡେ ଗଛ ଅଛି ଯେ କଳ୍ପନା କରିପାରିବନି ତମେ।
ଅଳ୍ପନା କରିହବନି ଲକ୍ଷ କୋଟି କୋଟି।
ଯାହା ହଉ ଯାହା ହଉ।
ହଁ ହଉ ଦଶ ହେଲା।
ଆଜ୍ଞା।
ଆଜ୍ଞା।
ଆଉ ତମେ ଚାଷବାସ କର?
ଏମିତି ହାଲକା ଫୁଲକା ଆଉ।
କି କି ଚାଷ କର?
ଆଁ? ବହୁତ ଚାଷ ଅନେକ ପ୍ରକାର ତାଥେରେ କଦଳୀ, କାକୁଡି, ସିମ ଲଙ୍କା, ଭେଣ୍ଡି, ଆମର ବେଶୀ ତ କଦଳୀ ଚାଷ ବି ପାଚିଲା କଦଳୀ। ଯୋଉ ହଳଦିଆ କଦ ରହିଲା ଆଉ ହଁ ଆମର ତ ଗୁଆ ଗଛ ମେଞ୍ଚେ ଅଛି।
ଆଜ୍ଞା, ଗୁଆ ମାନେ କେତେ ଟିକିଆ ଗୁଆ ସବୁ ଫଳେ?
ଆମର ଯେମିତି ନା କାନ୍ଦିରେ ତ ହୁଏ ଦଶ ବାରଟା କିନ୍ତୁ ଗୋଟିଏ ଗଛ ଅଛି ସେଥିରେ ଏମତି ଦୁଇଟା ଫରିଛି ତିନି ଚାରି ବର୍ଷ ହେଇଲାଣି ବହୁତ ବର୍ଷ ହେଗଲାଣି
କେବଳ ଦିଟାଳଳି ଆସୁଛି ପ୍ରତି ବର୍ଷ ଆଗେ ଦିଟା ଫଳ ଆୁଛି ଆପଣ
ଦିଟା ଫଳଆ ଆସୁଛି ତାର
ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି ବୁଝିପାରିଲି ବୁଝିପାରୁଛି ଆପଣଙ୍କ କଥା ମୁଁ ବୁଝିପାରୁଛି।
ଆଜ୍ଞା। ଆଉ କଦଳୀ ଗଛରେ ବି ସେମିତି ବଢିଆ କଦଳୀ ଉପ କେମିତି ସାଇଜ୍ ହେଉଛି ମାନେ ମୋା କଦଳୀ।
ଆଜ୍ଞା ମାର୍କେଟରୁ କେବେ ନେଉଛନ୍ତି ବିକିବା ପାଇଁ?
ହଁ ମାର୍କେଟ ଯାଇଛି ମାର୍କେଟରେ ଲୋକ ଥରେ କଦଳୀ ନେଲେ କଦଳୀ ଗୁଆ ଯେଦି ନେଇଥିବ ହାଟରେ ସିନା ମାନେ କହିବନି ଲୋକପ୍ରୟ ଭିଡ଼ିଓ ହେଛି ଆମ ପାରେ ଖାଲି କହିବୁ କଦଳୀ ଗୋଟେ ଗୁଆ ଦୁଇଟା ଆମେ କଣ କହିବା କିଛି ଜାଣିପାରାରୁନୁ
ଆଜ୍ଞା ଆଜ୍ଞା ବୁଝିପାରୁଛ କକେଟ କଦଳୀର ରେଟ୍ କଣ କଣ କେମିତି ଚାଲିଛି?
ନା ଆମର ସେମିତିରେ ଦେଖାକୁ ଗଲେ ତ ଆମର ଦୁଇ ତିନି କଦଳୀକୁ ଆମର ଗୁଆ ଦିଟା କ ଯାଉଛି ଆମର ଏଇା ସାତ ଆଠଟଙ୍କରେ ଦିଟା ଗୁଆକୁ।